ହ୍ୟାଲୋ।
ହ୍ୟାଲୋ।
ହଁ କଣ ବର୍ତ୍ତମାନ କରାହଉଛି?
ଚିଙ୍ଗୁଡି ଖିଆ ହଉଛି। ପଠେଇଲ ବା ଚିଙ୍ଗୁଡି ଖା ଖାଉଛି ବସିକି। ଆଉ ଉଁ ତାପରେ ଭାତ ତ ଖିଆ ହବ ଆଜି ଆମର ହେଇଛି ରୋହି ମାଛ ତରକାରୀ
ହଁ ହଁ ହଁ ହଁ
ହଉ
ଓହୋ ଆଉ କଣ ଆଉ କଣ ହେଇଛି?
ଆଉ ଆଉ ଆଉ କିଛି ନୁହଁ ମାଛ ତ ହେଇଛି ଆଜି ଆଇଁଷ ବାରି ନା ସାଧା ଗୁରା ଖାଇ ହବନି।
ହଁ ହଁ ହଁ। ସମସ୍ତେ ଖାଇସାରିଲେଣି?
ନାଇଁ ନାଇଁ କେହି ଖାଇନାହାନ୍ତି ଟାଇମ ହେଇନି ଗୋଟେ ଟାଇମ ମୋ ଝିଅ ଯାଇଛି ସ୍କୁଲୁ। ସେ ଆସିଲେ ମୁ ଅନେଇଥିବି ସାଙ୍ଗ ହେଇକି ମା ଝିଅ ଖାଇମୁ।
ହଁ ହଁ। ହଉ ହଉ। ଆଉ ଆଉ କଣ କରୁଥିଲେ ଏବେ?
ଆଉ କଣ କରିମି ରଷେଇ କରିଚି ସରିଲାଣି କାମ ସରିଲାଣି। ଖାଇ ସାରିଲା ପରେ ବାସନ ଫାସନ ଗୁଡା ମଜିବି ମୁ। ତାପରେ ପୁଅଟା ଶୋଇଛି ସେ ଉଠିବ। ସିଏ ବି କଣ ଖାଇବ?
ଏମିତି କାମ ଚାଲିଛି ନିତିଦିନିଆ ଆଉ।
ଓହୋ। ହଉ ମୁଁତ ଏବେ ଆସିଲି ଗାଧେଇବି। ଗାଧେଇକି ଏଠୁ ଆମର ଗୋଟେ ଭୋଜି ହଉଛି। ଗାଧେଇକି ଭୋଜି ଆଡେ ଆମେ ଯିବୁ। ହୁଁ ତାପରେ ଟିକେ କାମ ହଉଥିଲା ଆଜି ବାରିରେ ଗଛ ବଛ ସବୁ ଟିକେ ଲାଗୁଥିଲା ଝଟା ମରା ହଉଥିଲା। ଅହ ବ୍ୟସ୍ତ ଥିଲି ଆଜି ଟିକେ କାମରେ। ହୁଁ ତାପରେ ଗାଧେଇ ପଡିବା। ଗାଧେଇକି ଭୋଜିଆଡେ ଯିବୁ ଆଉ।
ଓହୋ ବିଲରେ ନାଗୁଥିଲା ଗଛ ନା କଣ?
ନାଇଁ ମୋ ବାରିରେ ଆଜି ସବୁ ଝଟାମରା ହଉଥିଲା। ବିଲ କାମ ଆଜି ଧାନ। ବିଲରେ ଟ୍ରାକ୍ଟର ଯାଇଥିଲା କାମ କରୁଥିଲା ଟ୍ରାକ୍ଟର ଚାଷ ଚାଷ କରୁଥିଲା।
ହୁଁ ହୁଁ ଚାଷ ପରେ କଣ କରାହବ? ଧାନ ମାନେ ରୁଆ ହବ ନା କଣ?
ନାଇଁ ନାଇଁ ସେ ତଳି ପଡିବ।
ହୁଁ ହୁଁ।
ହଁ ତଳି ବିଲ ଗୁଡା ନା। ବର୍ଷା ହଉନି। ଆଉ ତେଣୁକରି। ତାକୁ ଆଉ ଚଷା ଚୁଷି ଗୋଟେ ନସାରିଲେ।
ହୁଁ।
ତାହିନା ଆମେ ତଳି ପକେଇ ପାରିବୁନି। ତଳଟା ଏବେଠୁ ବିଲ ରେଡି କରାହେଲା। ବର୍ଷା ହଉନି ତାକୁ ଆମେ। ଚାଷଟା କରିବୁ ଆଉ ଏବେ କରିକି ତଳି ପକେଇବୁ ଆଉ।
ଚାଷ ଏ ବର୍ଷ ବଷ କଣ ମାନେ ଚାଷ ଭଲ ତ କଣ କହୁଛନ୍ତି ହବନି ଏ ବର୍ଷ ଚାଷ? ଆଉ ଧାନ ଫାନ ବି ଭଲ କହୁଛନ୍ତି ଅମଳ ହେଇପାରିବନି କାରଣ। ବର୍ଷାର ଟିକେ ରହୁଛି ଇଏ ବର୍ଷା କାଳେ ହବନି ବେଶୀ। ବର୍ଷା ନହେଲେ ଧାନଗ ସଉଡ ବି ସିନା ବଢିଲେ ସିନା ଧାନ ଟା ଇା ହବନ ଆ ବର୍ଷା ତ ହବ। ହବନି ଧାନ ବି କହୁଛନ୍ତି ବେଶୀ ଅମଳ ହେଇପାରିବନି। କି ମରୁଡି ହେଇପାରେ। ଏମତି ଅଛି ତ ଆଉ।
ଦେଖିବା କଣ ହଉଛି ଏ ବର୍ଷ ତ ଆଉ ଯାହାହେଲେ ତ ଚାଷୀ ଘର ଲୋକ। ଚାଷ ଧାନ କରିବୁ ଯାହାହେଲେ ମନ ବୁଝିବନି। ଯାହାହେଲେ ତ ଚାଷ କରିବାକୁ ପଡିବ। ଆଉ ଯାହାର ଚାଷ ର ଯୋଉ ନିୟମ ଅନୁସାରେ ଆମେବେଠୁ ତଳି ଫଳି ପକେଇବା ଆରମ୍ଭ କରିବା। ତାପରେ ଚାଷର ଯୋଉ ପ୍ରସିଡିଓର ରହିଲା ଚାଷ କରିକି ବିଲ ବାଡ଼ି ସବୁ ରେଡି ନକଲେ ତାପରେ ଆମେ ଯଦି ବର୍ଷାକୁ ସମ୍ପୂର୍ଣ୍ଣ ଅନେଇବା ସେତେବେଳ ତଳି ନଥିବ ପୁଣି କଣ କରିବ? ଏତୋଳୁ ଯାହା ଯେମିତି କଷ୍ଟ କରି ତଳି ପକେଇଦେଇଥିବୁ ତାପରେ ଦେଖିବା ଆଉ। ଯାହା ହେବ ଚାଷବା ସବୁ ଯିବୁ ଆଉ।
ଓହୋ ଉ ଗାଧୁଆପଧୁଆ ଶଇଲାଣି?
ନାଇଁ ଏବେ ଗାଧୋଇବା ପାଇଁ ବାହାରିବି ଗାଧୋଇବି। ତୁ ଏ ଗାଧେଇକି ଠାକୁର ଟିକେ ପୂଜା କରିବି। ଠାକୁରୁଙ୍କୁ ଟିକେ ପୂଜାଜୁହାର ହେଇକି ତାପରେ ଭୋଜି ହଉଚି ଭୋଜି ଆଡେ ଯିବି।
ଭୋଜି କଣ ମାନେ କଣ ଭୋଜି ସବୁ କଣ କଣ ଆଇଟମ କରିଚନ୍ତି?
ଭୋଜିରେ କରୁଚୁ ମଟନ ହଉଚି ସାଲାଡ ଆଉ ଭାତ। ଏଇସବୁିନ ହେଉଛ ଆଉ କିଛି କରିନୁ ଖାଲି ଖରା ଟିକେ ହଉଚି ନା ବେଶୀ ଆଉ ଏଇଟମ କଲୁନି।
କେତେ ପିଲା କରିଚ ଭୋଜି ଟା।
ଆମେ ସାତ ଜଣ କରିଚୁ ଆଉ।
ହୁଁ ହୁଁ। ଆଉ ଆଉ କଣ ଅଲଗା କାମ କଣ କରୁଚନ୍ତି ମାନେ ଘରେ ନା ଖାଲି ଘରେ ସିନା କରୁଚ ଆଉ ବାହାରେ କଣ କାମ ଧନ୍ଦା କଣ କରୁଚୁ?
ବାହାରେ ବୋଲି କାମ ଗୋଟେ ଚାଲିଚି ସେଟା ଫଟୋ ଫଟ ଉଠୁଥିଲା। ଫଟୋ ଉଠିବ ଆଉ କାମ ଚାଲିଥିଲା କାମ ସରିଯାଇଚି। ମାଟି କାମ ଚାଲିଥିଲା ଗୋଟେ ରାସ୍ତା ହଉଥିଲା ମରମ ବିଛା ହଉଥିଲା। ମାଟି ହେଲା ସେ ସରିଯାଇଚି ତାର ଏନା ଗୋଟେ ଫଟୋ ଉଠୁଚି ଡେଲି ସକାଳେ ସନ୍ଧ୍ୟା ବେଳେ ଫଟୋ ଉଠୁଚି ଲୋକଙ୍କର ଆଇ ଷ୍କାନ ହେଇକି ଫଟୋ ଉଠୂଚି ହୁଁ। ତାପରେ ଉଁ ମ୍ ଫଟୋ ଉଠି ସାରିଲା ପରେ ତାପରେ ତାର ଗୋଟେ ଅଛି ପେଶିଧର ମ୍ୟାଟେରିଆଲସ୍ ବିଲ୍ ପାଇଁ ଡକୁମେଣ୍ଟ ସବୁ ଦିଆହେବ। ହୁଁ। ଏଇଆ କାମ ଏଇନାକେ। ତାପରେ ତ ମାଛ ଫାଛ ଛଡା ହବ ପୋଖରୀ ଫୋଖରୀ ପାଣି ହେଲେ ଛାଡିବୁ ବୋଲି ଅନେଇଚୁ ଜେ ପାଣି ତ ବର୍ଷା ହଉନି। ଏଇଭଳିଆ ଜିନିଷ ଅଛି ଆଉ।
ଆଉ ହଉଚି ରଥ କାମ କେତେ ବାଟ ଗଲାଣି ରଥ ତ ଯାତ୍ରା ଆଉ ମାନେ ପାଖେଇ ପୁରା ଆସିଲାନି ନା। ଆଉ ର
ରଥ କାମ ଆଜି ଗଛ କଟା ହଉଥିଲା ଗଛ କଟା ହଉଥିଲା ପୁ ହଁ କାଠ କିଛି ସର୍ଟ ହେଲା କାଠ ଯେ ସର୍ଟ ହେଲା ଆଁ ଆଁ ତାକୁ ଉ ଉ ଉ ଗଛ କଟା ହଉଥୁଲା ଛଅ ସିଫଟି କାଠ ସଟ ହେଲା ତାକୁ ଉ ଉ ଯିବ ଅ ଅ ଅ ଲିମ୍ବ ଗଛ ଦିଟା ତାଳ ଗୁଁ ଗଣ୍ଡି ଦିଟା ସେ ଯିବ ଆଜି ସ ମିଲକି ହେଠି ଏ ଏ ଏଁ ଏଁ କଟା ହେଇକି ପଟା ଆଉ ତାର ବାହି ସବୁ ଆସିବ। ଆସିଲେ ମିସ୍ତ୍ରୀ କାଲି ଆଜି ଆସିଲେନି କାଲି ଆସିବେ ବାକି କାମ କରିବେ। ଏଇଆ ଆଉଁ।
ଆଉ ଚାରଟା ବେଳକୁ କଣ ସବୁ ରଖିଚ ମାନେ ପୋଗ୍ରାମ କଣ କଣ କେମତି ଘର
ଚାରଟା ବେଳକୁ ପୋଗ୍ରାମ ଯିବୁ ଫଟ ଟୋ ଉଠେଇବୁ ଫଟୋ ଉଠେଇକି ଏଁ ଏଁ ଏଁ ଯିବୁ ଟିକିଏ ତାର ସେ ଯୁଆଡ଼େ ଆମେ ତଳି ବ୍ୟବସ୍ଥା କରଥିଲୁ ସେ ଦି ଜଣ କହିଥିଲି ସିଏ ଆସିବ ବାଉଁଶ କିଳା ସବୁ କ ମରା ମରା ହବ ବିଲରେ ସୋଲ ମାନ ତାର ବୁଲିବା ପାଇଁ ତାକୁ ଡ଼ାକିକି ଆଣିବି ବାଉଁଶ ଦି ଚାରଟା ହାଣିକି ତାକୁ ସବୁ ହୁଁ ଖୁଣ୍ଟ ବରା ହବ ଖୁଣ୍ଟ ବରା ହେଇକି ତାକୁ ନିଆହବ। କାଲି ସେଇଥିପାଇଁ ରଖାହେଇଚି ସେ ପିଲାକୁ ଧରିକି ଆସିବି ଚାରଟା ବେଳକୁ।
ହୁଁ ଆଉ ତମ ପଟରେ କଣ ବ ମାନେ ବର୍ଷା ଫର୍ଷା କିଛି ହଉଚି ନା ଖରା ଫରା ହେଇଛି?
ନାଇଁ ବର୍ଷା ନାହିଁ ପ୍ରବଳ ଆଜି ଖରା ହେଇଛି। ଖରା ପ୍ରବଳ ଆଉ ବର୍ଷା ତ ଜମା ନାହିଁ କହିବାକୁ ଗଲେ। ହୁଁ ବର୍ଷାର ଅଭାବ ପ୍ରବଳ ଏବେ। କଣ କରିବା ଦେଖାଯାଉ ଆଉ। କଣ ହଉଚି ଆଗକୁ ପରିସ୍ଥିତି। ଆଉ ଉ ଉଁ
ଆଉ ହଉଚି ଆଉ ଆଉ କୋଉ ବିଷୟ କୁଆଡ଼େ ବୁଲାବୁଲି କହୁ ଓ ଠାକୁର ଫାକୁରଙ୍କ ପାଖକୁ ଯାଇଥିଲ ସେଇ ବିଷୟରେ କିଛି କହୁନ?
ନା ବୁଲାବୁଲି କିଛି ଏଇନା ହେଇନି ବୁଲାବୁଲି ଇ ଇ ଇ ଇଁ କରିବୁ ଆଉ। ବୁଲାବୁଲି ରଥଯାତ୍ରା ସଇଲେ ଆମେ ବୁଲାବୁଲି ପାଇଁ ଯିବୁ ନହେଲେ ରଥଯାତ୍ରା ଯେହେତୁ ଅଛି ଆମର ପର୍ବ ଏଇନା ଆମେ କୁଆଡ଼େ ଆଉ ଯିବାର ଚାନ୍ସ ନାହିଁ। ଆମ ଯାତ୍ରାଟାକୁ ଯିନ୍ତି ସୁରୁଖୁରୁରେ ଚା ଆଁ ସାରିବା ପାଇଁ ବ୍ୟବସ୍ଥା କରିବୁ ତାପରେ ଠାକୁରଙ୍କ କାମ ସଇଲେ ବାହୁଳୁ ଗୁଣ୍ଡିଚା ବାହୁଡ଼ା ସରିଗଲେ ତାପରେ ଆମେ ବୁଲିବା ପାଇଁ ଚିନ୍ତା କରିବୁ ଆଉ। ନହେଲେ ନାଇଁ ବିଲ କାମ ଲାଗିଯିବ ତାପରେ ଶ୍ରାବଣ ମାସ ଆସିବ ବୋଲବମ୍ ଆମେ ସବୁ ଯିବୁ। ଆଉ ଯାଇହବନି ଏଇନାକେ ଯଦି ବିଲ କାମ ସରିଯାଇଥିବ ବୁଲିବା ପାଇଁ ଯିବୁ ନହେଲେ ଏଇନା କୁଆଡ଼େ ଯାଏ।
ବୋଲବମ୍ କଣ କେମିତି ଭାର କେମିତି ନିଅ କେମିତି କୋଉଠୁ ଉଠାଅ ପାଣି ତା ବିଷୟରେ କିଛି କହୁନ?
ବୋଲବମ ଅ ଅ କଣ ଆମେ ଏ ଏ ଆମ୍ ପାଖେରେ ଆମର ଏଠି ମନ୍ଦିର ଅଛି ଇଁ ଇଁ। ଆଉ ଆମ ଗାଁ ରେ ଆମ ଜଣ ଗୋଟ ନଦୀ ଅଛି ମାନେ ନାଳ ଅଛି। ପାଣ୍ଡ୍ରା ନାଳ ତାକୁ କୁୁହାଯାଏ ଧନେଇ ସେଠୁ ଆମେ ଆଣୁ। ନହେଲେ ଆଉ ଗୋଟେ ବ୍ରାହ୍ମଣୀ ପାଖେରେ ଗୋଟେ ଗାଁ ସବୁ ଅଛି ବ୍ରାହ୍ମଣୀ ନଦୀରୁ ପାଣି ଏଇଠୁ ଆଠ ଦଶ କିଲୋମିଟର୍ ଉଠେଇକି ହେଟୁ ହେଟି ପୂଜା ଅର୍ଚ୍ଚନା କରି ସେଠୁ ଚାଲି ସେଠି ରହିବୁ ଗୋଟେ ଦିନ ଆଗରୁ ଯାଇକି ସେଠି ଗୋଟେ ମନ୍ଦିର ଅଛି ସମୁଦ୍ର ମାନେ ତାଙ୍କ ନଦୀ କୂଳରେ ସେଠି ରହିବୁ ରାତିରେ ଭୋହରୁ ଭୋହରୁ ଉଠିକି ଏଠୁ ହଁ ଯିବୁ ସେନଦୀ ପଠାବୁ ନଦୀ ପଠାରେ ସେଠୁ ଯୋଉ ତୁଠ ହେଇଚି ସେଠି ସବୁ କାମ ନିତ୍ୟ କାମ ସାରି ଗାଧା ଗୁଧି କରି ଠାକୁରଙ୍କ ଯୋଉ ସବୁ ନୀତି ନିୟମ ଅନୁସାରେ ବାଲି ଉ ଉଠେଇ ଶିବଙ୍କର ଲିଙ୍ଗ କରି ପୂଜା ଅର୍ଚ୍ଚନା କରି ସେଠୁ ସେଠୁ ପାଣି ଭାରରେ ପୂରେଇବୁ ପୂରେଇକି ସେଠୁ ବୋଲବମ୍ ଅଛି ଡାକା ଯାଏ ଡାକିକି ଚାଲି ଚାଲି ଚାଲି ଚାଲି ଆସିବୁ ଆମ ନିଜ ଗାଁ ରାମେଶ୍ୱର ମନ୍ଦିର ଅଛି ସେଠି ପାଣିିକି ଢଳାଯାଏ।
ଆଉ ହଉଚି ସେଠି ମାନେ ସେଠି ସେପଟ ଲାଇନ୍ କୋଉଠି ଭଲ ମନ୍ଦିର ମନ୍ଦିର ସବୁ ଅଛି ତାର ବିଷୟରେ କିଛି କହୁନ?
ମନ୍ଦିର ଆମର ଗାଁରେତ ରାମେଶ୍ଵର ମନ୍ଦିର ଅଛି ଶିବ ମନ୍ଦିର ଶନିଙ୍କ ମନ୍ଦି ମନ୍ଦିର ପାର୍ବତୀ ମନ୍ଦିର ଜଗନ୍ନାଥଙ୍କ ମନ୍ଦିର ହନୁମାନଙ୍କ ମନ୍ଦିର ତାରିଣୀ ମନ୍ଦିର। ମା ଚନ୍ଦ୍ରଲକ୍ଷ୍ମୀଙ୍କ ମନ୍ଦିର ସେଠୁ ଉ ପାଖରେ ଏଠି ଆଉ ଆମର ବୁଦ୍ଧେଶ୍ଵର ମନ୍ଦିର। ଏସବୁ ମନ୍ଦିର ଅଛି ଆଉ।
ସେଠି କଣ କେମିତି ଯାତ୍ରା ହୁଏ ସେଇ ଯୋଉ ବୁଦ୍ଧେଶ୍ଵର ମନ୍ଦିରର କଣ କେମିତି ତାର ରହିଚି ମହିମା?
ଏଇ ବୋଲବମ୍ ଦିନ ବୋଲବମ୍ ସମୟରେ ବହୁତ୍ ଭିଡ଼ ହୁଏ। ଆଉ ଠାକୁରଙ୍କର ଅ ପ୍ରବଳ ଭିଡ଼ି ହେଟି ଲୋକଙ୍କ ସମାଗମ ହୁଏ ପାଣି ଡ଼ଳାଯାଏ ଆଉ
ତାପରେ ହୁଁ ସେଇ ସମୟରେ ଟିକେ ଭିଡ଼ ରହିବ ତାପରେ ଅନ୍ୟ ଦିନରେ ସବୁବେଳେ ଲୋକଙ୍କର ଗହଳିବି ସେଠି ହୁଏ ଭୋଜି ଭାତ ହୁଏ। ବାହାଘର ସାହାଘର ହୁଏ ଏଇସବୁ ଜିନିଷ ହୁଏ ହେଟି ଆଉ।
ହଁ ଆଉ ମୁଁ ବର୍ତ୍ତମାନେ ଯିବି ଗାଧେଇବି ଆଉ ଗାଧେଇକି ଏଠୁ ଖିଆପିଆ କରିକି ଏଠୁ ଯିବି ଆଉ।
ହଁ।
ଆଉ ଆଉ କଣ ଖବର? ଏତିକି ଆଉ ମୁ ହଉ ହଉ ମୁଁ ରଖୁଚି ଏବେ ଆଁ।
ଅଁ ହଉ।
ତୋରବା